ହାଲୋ।
ହଁ।
କଣ ଖବର?
ଖବର ସେମିତି ଆଉ
ହାଲୋ।
ହଁ।
ହଁ ଟିକେ ଜୋରେ କହ?
ହଁ ମୁଁ ତ ଏଇଠି ବସିଛି ବାହାରେ ଯେଉ ଗରମ ହେଉଛି ଆଜି।
ହଁ।
ହଁ।
ଓ ଏତେ ତାନେ ଗରମ ହଉଛି।
ହଁ ଆଜି ତ ବହୁତ ଜୋରେ ଖରା ଦେଇଛି ଏଇ ଯୋଉ ଗରମ ବି ଗୁଳୁ ଗୁଳି ଟା ବେଶି ହଉଛି।
ହଁ। ଆଉ ତାହାଲେ ସବୁଆଡେ ଏମିତି ମୁଁ କହିଲି କାଳେ ବର୍ଷା ହେଇଥିବ କି କଣ?
ଏଇ ଗରମ ହେଲାଣି ବର୍ଷା ହେଇପାରେ ଆଉ?
ଆଛା। ଆଉ ଖିଆ ପିଆ ସଇଲାଣି?
ହଁ ଖିଆପିଆ ସରିଗଲାଣି। ତମର?
ହଁ ଆମର ଖାଇସାରିଲୁଣି।
ହୁଁ ହୁଁ ଆଜି କଣ ହେଇଥିଲା ରୋଷେଇ?
ହଁ ଆଜି ଭାତ ହେଇଥିଲା ଆଜି ପଖାଳ କେହି ଖାଇନାହାନ୍ତି। ଗରମ ଭାତ ଡାଲି ଆଉ କୁନ୍ଦୁରି ଆଳୁ ଭଜା କରିଥିଲି।
ହଁ।
ଆଉ ସୋୟାବଡି ଆଳୁ କଷେଇ ଦେଇଥିଲି।
ହଁ।
ଆଉ ଶାଗ ଭଜା ବଡ଼ି ଲେମ୍ବୁ କାକୁଡି ପିଆଜ ଆଉ ଏଇ ଟମାଟୋ ଆଉ ଏଇ କାକୁଡିରେ ସାଲାଡ କରିଦେଇଥିନି ଆଉ
ଦହି ପକେଇକି ସାଲାଡ ହେଇଥିଲା ନା ଲେମ୍ବୁ?
ନା ଆମର ଦହି ପକେଇକି ଦି ଜଣ ଖାଇବେନି ତାଙ୍କର ଖୋଲି ଦେଇକି ଆମର
ଆମର ଦହି ପକେଇ ଓହୋ
ଆଉ ଆସିବୁ ବୋଲି ପାଲୋ କହୁଥିଲୁ ଆସିଲୁ ନାଇକି?
ହଁ ଯିବା ଆଉ
କୋଉଦିନ?
ହଁ ଯିବା ଦେଖିବା ଚାରଟା ବେଳକୁ
ଓହୋ ଏଇ ଯେଉ ଖରା କମିନେ
ହଁ ଏ ଖରା ହଉଛି ବା ଏତେ ଗରମରେ ଆଉ ସନଷ୍ଟ୍ରୋଗ ହେଇଯିବ।
ପାଣି ବଟଲ ଛତା ଧରିକି ଆସ।
ହଁ ଯିବା ଦେଖିବା ଖରାଟା ଟିକେ ହେଇଯାଉ ଆଜି ତ ଲାଷ୍ଟ ଆଉ
ଯାଇ ହବନି
ଆଉ
ତାପରେ ଛୁଆଙ୍କର ସ୍କୁଲ ଖୋଲିବ କଲେଜ ସବୁ ଖୋଲା ହବ। ଆଉ ଏଇନା କଣ କୁଆଡ ଯାଇ ହବ?
ଆଉ ଏ ଖରାରେ କେମିତି ଯାଉଛନ୍ତି କେଜାଣି ଲୋକ ସବୁ?
ହଁ ଆଉ କେମିତି ଯିବେ ସେମିତି ବାଧ୍ୟ ହେଇକି ଯାଉଛନ୍ତି। ଯୋଉଠି ଦରକାର ପଡିଲା ନଗଲେ ତ ନହବ। ଆଉ ସେଥିଲାଗି ଯାଉଛନ୍ତି। ଯାଇକି ପୁଣି ଦେଖିକି ତା ସୁବିଧା ଟିକେ ଆସୁଛନ୍ତି ଆ ଭଲ ଲାଗିଲେ ଘରକୁ ତ ଯାହାହେଲେ ଆସିବେ ଯୋଉଠିକି ବି ଯାଇଥାଅ।
ଆମକୁ ତ ଗରମ ହଉଛି ଆମେ ଆମର ଘର କୁଆଡେ ବାହାରୁନୁ।
ତମର ଓ ହୋ ବର୍ଷା ହେଇଥିଲା ଯେ ହେଲେ ଟିକେ ଗରମ ଟା ଟିକେ ହଉଛି ଆଉ।
ହଁ।
ଆଉ କଣ ରଜ କରିବୁ ରଜ ତ ଦୋଳିରେ ବସିଲେ ତ ଝାଳ ବାହାରିବ ଆଉ ଓଲେହିଲା ବେଳକୁ ଆଉ ତ ଜୀବନ ନଥିବ।
ହୁ।
ଗରମରେ ଦେହ ହାତ ଖାଲି ପୋଡି ଜଳି ଯାଉଛି।
ବର୍ଷା ବର୍ଷା ଟିକିଏ ହେଇଥାନ୍ତା ଝିପିଝିପି ଗୋଟେ କରିଥାନ୍ତା ଗୋଟେ ଭଲ ଲାଗିଥାନ୍ତା ଇଏ ତ ଯୋଉ ଗରମ ଯୋଉ ଗୁଳୁଗୁଳି ହଉଛି
ରଜ ଦିନ ହେଇଥିଲା ଟିକେ ଗାଧୁଆ ବଲୁ ହେଲା ଯେ ଆଉ ଖେଳିଦେଲାନି ଛୁଆଙ୍କୁ।
ହୁଁ।
ବହୁତ ବର୍ଷା ଘଡଘଡି ବିଜଳି ହୁଁ ବସିବା। ଆଉ ତାପରେ ତ ବର୍ଷା ହଉନି ଯଦି କିନ୍ତୁ ଗରମ ଟା ହଉଛି।
ହୁଁ। ଆ କୋଉଠି ଘରେ ବସିକି କଥା ହଉଛୁ ନା ବାହାରେ?
ନା ଘରେ ଅଛି।
ଭଲ ଆଉ ଆମର ଘର ଭିତରେ ନେଟୱାର୍କ ପାଉନି ଆଉ ମୁଁ ସେଇଥିପାଇଁ ବାହାରେ ଆସିକି ବସିକି ଏଠି ଗରମ ଗୁଳୁଗୁଳିରେ କଥା ହେଉଛି ଆଉ କଥା ହେଇନଥିଲି ବୋଲି ଆଉ।
ହୁଁ। ହଁ ଘରେ ଅଛେ ଆମର ଏଇ ଫ୍ୟାନ ଘରେ ଅଛି ଆମର ଗୋଟେ ଆଟୁ ଘର ଅଛି ସେ ଆଟୁ ଘରେ ଅଛୁ।
ହୁଁ। ଆଉ
ହ ଆଜି ହଁ ଭଲ। ଆଜି ଆମର ଜଣେ ବନ୍ଧୁ ଆସିଥିଲେ ସେ ଆଣିଥିଲେ। ବରା ଆଉ ଏଇ ବିସ୍କୁଟ ମିକସର ଏଇ ଛଣାଛୁଣି ସବୁ ଆଣିଥିଲେ ଆଉ।
ହୁଁ ହୁଁ ହଉ ସବୁ ଖାଇବୁ ନାଇଁ ପଠେଇଦବୁ ତା ଏଇ ଆଡେ।
କାଇହିଁ ଆସିବୁ କହୁଥିଲୁ ଆସିନେ ଖାଇବୁ ନା।
ଆ ଗନେ ସିନା ନେଇକି।
ହଁ ଆସିବେ।
ଆଉତି ଦିନେ ନେଇକି ଗଲେ ଯିମି।
କହୁଥିଲି ଆସିବେ ବୋଲି ପଚାରିଲେ କହିବେନି ଆସିବେ କି ନାହିଁ। ନା ଆସିଲେ ତ ସରି ଯିବ।
ଗନି ଟିକେ ହୁଅନ୍ତା ଏକାସଙ୍ଗେ ଝିଅ ଟାକୁ ବି ଧରିକି ପଳେଇଆସନ୍ତୁ ଭଲ ହୁଅନ୍ତା।
ହୁଁ। ଆଉ ପୁଣି କି ନେଇଯିବ କାଲି ଗଲେ ପର ଦିନ ସ୍କୁଲ ଖୋଲିବ।
ହଁ ବା।
କାଲି ତ ସ୍କୁଲ ଖୋଲିଚି।
କାଲି ଆଉ ଛୁଆ ଯିବେ ନା?
ହଁ କାଲ ତ ଜିବେନି। କାଲି ବସି ମତି ସ୍ନାାନ ନା?
ହଁ।
ହୁଁ ତମ ମାଙ୍କୁ ଗାଧୋଇଦବ।
ହଁ ଆଉ କଣ କରିବି।
କାଲି ଯେମିତି ହେନେ ତ ବର୍ଷା ହବ।
ଏ ହୁଅନ୍ତା କି ବର୍ଷା ଟା।
ହଁ ସବୁବେଳେ ବସୁମତୀ ସ୍ନାନ ମା ଯୋଉ ଦିନ ଗାଧାନ୍ତି ସେଇଦିନ ବର୍ଷା ହୁଏ।
ହଁ। ଆଉ?
ଏଇ ହଜ ତାରେ ବୁଲାବୁଲି କୁଆଡେ ହେଇନି?
ହେ ନା ନା। କୁଆଡ଼େ ବୁଲାବୁଲି ହେଇନି ମୁଁ କହୁଥିଲି ଟିକେ ନେଇଯିବ ଟିକେ ଆସିକି। ଗୋଟେ ଯୋଉ। କାମୁଡ଼େଇ ଗୋଟେ ମାନେ ମନ୍ଦିର ସେଇଠି ଅଛି।
ଚି ମେଳା ବସୁଛି।
ହଁ ସେଇ ମେଳା କୁ ଟିକେ କହୁଥିନି ଟିକେ ବୁଲେଇ ନବାକୁ
ତାଙ୍କର ତ କେହି ଆସିବନି ଆଉ କେମିତି ଯିବା। ତାଙ୍କ ପାଖରେ ହଉଚି ଟିକେ ଆସିନେ ଟିକେ ଯାଆନନ୍ତେ।
ହୁଁ ଆମର ତ ପାଖରେ ହେଇକି ତ ମୁଁ ଟୋଟାଲି ଯାଇନେଇ।
ଆ ଉଁ। ତୁସିନା ଯାଉନୁ ଆଉ
ମୁଁ ତ ଦେଖିନେଇ ଦେଖିନେଇ ମନ୍ଦିର ଦେଖିଚି କିନ୍ତୁ ଏଇ ଯୋଉ ରଜ ଯେଉଁ ମଉଜ ହେଉଚି ଯେଉଁ କରୁଛନ୍ତି ସବୁ ଯୋଉ ଦୋକାନ ବଜାର ସବୁ ବସିଛି ଦେଖିଲା ବେଳକୁ ମୁଁ କିନ୍ତୁ ଯାଇପାରୁନି। ଆଉ ଝିଅ ଯାଇଥିଲା ନା ଆଉ?
ହୁଁ।
ଝିଅ ଯାଇଥିଲା ନା ଆଜି?
ନା।
ଓହୋ। ନା ବୁଲୁଛି ଆଉ ପଢା କଥା ଟୋଟଲି ଏଇ ନା କିଛି କହୁନାହିଁ ଆଉ।
ଏଇନା ରଜ ଛୁଆ ପାଠ ପଢିବେ। ଯେତେ ପଢା ଛୁଆ ହେନେ ବି ସୁଧା ଏଇ ରଜ ଭଳିଆ ଦିନରେ କିଏ ପାଠ ପଢିବ।
ରଜରେ ତ ପାଠ ପଢ଼ିବେନି ଆଉ ଯେତେକ
ଖୁସି ଛୁଆ ମାନେ ଅପେକ୍ଷା କରିକି ଥିଲେ କେବେ ରଜ ଆସିବ ବୋଲି।
ସମସ୍ତେ ସେ ରଜକୁ ଅପେକ୍ଷା କରିକି ରହୁଚନ୍ତି କେବେ ଆସିବ କଣ କରୁଚନ୍ତି।
ହଁ। ଆଉ ସ୍କୁଲ ଛୁଟି ହେଲା ଦିନରୁ ଛୁଆ ଗଣୁଚନ୍ତି କେତେ ଦିନ ଛୁଟି ହେଲା କେତେ ଦିନ ରଜ ରହିଲା।
ହୁଁ।
ଆଉ ରଜ ଆସିଲା ଯେତେବେଳେ ଆଉ ପାଠ ପଢି ବେଛୁଆ। ଖାଇବା ପିଇବା ତ ଭୁଲି ଯାଉଚନ୍ତି ଖିଆ ପିଆ ବି ନାହିଁ।
ଏଇନା ଖାଲି ପିଠାପଣା ମୁଁ ଆଜି ଟିକେ ଆମର ପିଠୋଉ କରିଚି ହଁ।
ଆଉ। ଖାଇବୁ ନାହାନ୍ତି ଖାଲି ପାଣି ପିଇ ଦେଇକି ରହୁଚନ୍ତି ଭୋକ ମରିଯାଉଚି।
ହଁ ମୁଁ ପା ଆଜି ପିଠୋଉ କରିଚି ପିଠା ଦିଟା କରିବି।
ହୁଁ।
କରିକି ଖାଇମୁ ଆଉ।
ହଁ ହଁ।
ପିଠା ଆମର ଦି ଦିନ ହେଲା ହେଇନି। ଦି ଦିନ ପଳେଇଗଲାଣି ରଜ ଆଜି ଲାଷ୍ଟ ରଜ ଆଉ ଦିଟା କରିକି ଖାଇବା ଆଉ।
ହଁ ହଁ ରଜରେ ପିଠା ଦିଟା କନେ ଭଲ ଲାଗେ।
ହୁଁ କେହି ନାହାନ୍ତି ବୋଲି ସେଥିପାଇଁ କରିବାକୁ ଇଚ୍ଛା ହଉନାଇଁ ଆଉ ତଥାପି ଟିକେ ଆ ହେଇନେଇଁ ମାନେ ଆଜି ଟିକେ କରିକି ଦିଇଟା ଖାଇବା ଆଉ ଏଇ ନଡ଼ିଆ କରିକି ରଖିଛି। ପୁର କରିବୁ।
କୋଉଥିରେ ସୁଜି ନା ଚାଉଳରେ?
ଏଇ ଚାଉଳ ବି ମାନେ ବାଟିକି ସବୁ ପିଠଉ କରିକି ରଖିଛି ଗୋଳେଇକି। ଆଉ ନଡ଼ିଆ କୋରିକୀ ରଖିଚି ତାକୁ ପୁର ହବ। ଆଉ ହଳଦୀ ପତ୍ର ତ ଅଦିନରେ ପାଇଲିନି ଏ ଯୋଉ କଞ୍ଚା ପତ୍ର ଯୋଉ ତିନି ଚାରିଟା ଖଣ୍ଡେ ଏଇ ବାଡ଼ିରେ ହେଇଥିଲା। ତାକୁ କାଟିକି ଘିତି ଆଇଚି। ତିନି ଚାରିଟା ଖଣ୍ଡେ ଏଇ ଯୋଉ ଏଣ୍ଡୁରି ପିଠା ହବ ଆଉ। ମୁଁ କିନ୍ତୁ ଏକା ଖାଇଦେବି କାହାକୁ ଦେମିନି। ଆଉ ଯାହା ଇଟିଲି ଆଉ ଯେଉଁ ପିଠା କରିବି ସମସ୍ତେ ଖାଇବେ ଆଉ।
ହୁଁ। ଆଉ ସବୁ ପ୍ରକାର ପିଠା ଦି ଦିଟା କରିଦେନି।
ଆଉ କାଲି କଣ ହୋଉଚି ଆଇଁଷ ହେଇପାରେ? ହାଲୋ।
ହଁ।
ମାନେ ବୁଧବାର ଦିନ କଣ ହବ?
ବୁଧବାର ଦିନ ଦେଖିବା କଣ ହଉଚି। କଣ ହବ ଗୋଟେ ଆଉ।
ଆ ସବୁଠାରୁ ଶସ୍ତା ସୁନ୍ଦର ଅଣ୍ଡା ଝୋଳ।
ଠିକ୍।
ଅଣ୍ଡା ଝୋଳ କରିଦେଇକି ହୋଉଛି ତମର ନହଲେ ସମସ୍ତେ ଖାଇଦେବ ଆଉ।
ପଳେଇବ ହୁଁ। ଆଉ ହୋଉ ତାହେନେ ଆସ ତମେ।
ହଁ।
ଯାହା ଗୋଟେ କରିବା ଆଉ।
ମୋର ତ ଠିକ୍ ନାହିଁ ଯାଇପାରେ କି ନ ଯାଇପାରେ।
ହୋଉ।
ହୋଉ ତାହେଲେ ରଖୁଛି ତାହେଲେ ଆଉ।
ହଁ।